ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଆଉ କଣ କର? ଭଲ ଅଛି ଆଉ ସେମିତି ଚାଲିଚି। ଆଉ ତମେ ଖାଇସାଇଲଣି।
ହଁ ତମେ।
ହଁ ଖାଇସାଇଲିଣୀ ଆଉ ଏବେ କଣ କରୁଛ? ହ୍ୟାଲୋ।
ହଁ।
ତ ଏବେ କଣ କରୁଚ।
ଏଇ ବସିଥିଲି ଆଉ, ଏବେ ଟିକେ କାଉଁଳିଆ ପାାଗ ଦେଲା ନହଲେ ଯୋଉ ଚିକ ଚିକି ଖରା ହଉଥିଲା ଲୋମା।
ହଁ ବା ଖରା କଥା କୁହନା ମାନେ ପାଗ ବି ତା ମ ତା ମନ ହଉଛି କେତେବେଳେ ତାର କାଉଁଳିଆ କରୁଛି। କେତେବେଳେ ଖରା କରୁଛି କେତେବେଳେ କଣ କରୁଛି। ରଜରେ ଟିକେ ବୁଲେଇ ଦେଲାନି।
ନା ରଜରେ ଯଦି ଏଇଭଳିଆ ପାଗ ଦେଇଥାନ୍ତା। ଆମେ କୁଆଡ଼େ ଟିକେ ବୁଲିବାକୁ ଯାଇଥାନ୍ତୁ ରଜରେ କଲା ଖରା। ତତଲା ଖରା।
ହଁ ବା ଏବେ ବା ଏବେ ପୁଣି ଆଗରୁ ଟିକେ ଭଲ କରିଥିଲା। ଏଇ ଦି ଦିନ ହବ ପୁଣି କଣ ଖରା କରିଦେଲା।
ହଁ ବା ଏବେ ଯୋଉ ଖରା ଟା କରୁଛି ପୁରା ମାନେ ଦେହ ହାତ ପୋଡି ଗଲା ଭଳିଆ।
ହଁ।
ଆଉ କଣ କଣ ଖାଇଥିଲୁ ମା କଣ କରିକି ଦେଇଥିଲେ?
ହୁଁ ଖାଇ ଭାତ। ହଁ ନିମ ଭଜା ଆଉ ଆଳୁ ଆଉ ବାଇଗଣ। ନିମ ନିମ ପିତା ନିମ ପିତା ଭଜା। ଆଉ ଆଳୁ ବାଇଗଣ ସନ୍ତୁଳା ମାନେ ଚେକା ଚେକା ହେଇକି ଭଜ ଜା ସବୁ ସାଙ୍ଗ ମାନେ ଖାଇଥିଲୁ। ସବୁ ଆଇଁଷ ଆଣିଥିଲେ ମଟନ୍ ଆଉ ଅଣ୍ଡା ତରକାରୀ ଆଉ ଚିକେନ୍। ଆଉ ଚିଙ୍ଗୁଡି। ଚିକେନ ଟା ପାଟିରେ ପଶିଗଲା ଚିକେନ ଆଣିନଥିଲେ। ତା ଆ ଯୋଉ ତଡକା ଆଣିଥିଲେ ଆଉ ଅଣ୍ଡା ତରକାରୀ ଆଣି ଆଉ ହେଲା ଥିଲେ ନେଇ ଯାଉ ଆଉ।
ଓହୋ ମିଳିମିଶି ଖାଇଲେ ମଜା କିଛି ଅଲଗା ଯଦି ଏକୁଟିଆ ଖାଉଥିବୁ ଏତେ ମାନେ ବ ଜିନିଷ ଥିଲେ ବି ଭଲ ଲାଗିବନି।
ହଁ ବା। ଆଉ ଏବେ କୁଆଡେ ବୁଲିବାକୁ ଯିବୁ କୁହନା ଏ ପାଗ ପୁରା କାଉଁଳେଇ ଦେଇଛି ଏବେ କୁଆଡେ ଯିବ ନା ଯିବନି।
ଏବେ ରଜରେ ଆଁ ଉଁ। ଯାଇଥିଲି ଗୋଟେ ଦିନ ବୁଲିବା ପାଇଁ। ଏବେ ଆଉ କଣ ବର୍ଷା ଦିନ ହେଇଯିବ କୁଆଡେ ବୁଲିବୁ। ଯଦି ହବ ଯାଇକି ଅଗଷ୍ଟ ଆଡକୁ ଯଦି କୁଆଡେ ଗୋଟେ ଯିବାର ଅଛି ଯିବୁ ନହଲେ ନାଇଁ କ
ହୁଁ ହୁଁ ଆମେ ସବୁ କଣ କହିଲ ଏଇ ସେ ପାଗ ଏବେ କାଉଁଳିଆ ଦେଇଦେଲା। ନା ଚାରିଟା ହେଇଯିବ ଯା ମାନେ ପାଞ୍ଚଟା ସାଢେ ପାଞ୍ଚଟା ହେଇଯିବ। ଟିକେ ଟିକେ ପବନ ଦବ ପବନ ଦେଲେ ରାସ୍ତାରେ ଚାଲିବା ପାଇଁ ଭଲ ଲାଗିବ। ଆମେ ସବୁ ରାସ୍ତାରେ ଚାଲୁ ସାଙ୍ଗ ହେଇକି ଯାଉ। ଆଗେ ସବୁ ଯାଉଛୁ ହଁ। ଏବେ ଆଉ ଟାଇମ ହଉନି ଯାଇପାରୁନୁ କାମ ବ୍ୟସ୍ତତାରେ ରହିଲା ବେଳକୁ କୁ ଆଉ ଯାଇ ହଉନି ବହୁ ସେଦିନ ବହୁତ ମାନେ ବହୁତ ମନେ ପଡୁଛି।
ସେତେବେଳେ ସେଇ ଟାଇମ ଟା ଲାଗିବ ହେ ଏ କିଛି କାମ କାମ ନାହିଁ ଖାଲି ଘର କାମ ଟିକେ କରିଦବା। ଆ ତାପରେ କେମିତି ସରିଦେଇକି ଟିକେ ବୁଲିବାକୁ ପଳେଇବା ଏବେ କଣ? ସେ ବୁଲିବା ପାଇଁ ବି ଆମ ପାଖରେ ଟାଇମ ନାହିଁ। ଯେବେ ବି କିଛି କି ସମୟ ପାଇବା ଟିକେ ଶୋଇବାକୁ ହିଁ ଇଚ୍ଛା ହଉଛି ନହେଲେ ଆଉ କିଛି ନୁହଁ।
ସେତେବେଳେ ଟିକେ ବୁଲିବା ପାଇଁ ସେତେବେଳେ ବୁଲି ବୁଲି କା ବିରକ୍ତ ଲାଗୁଥିଲା। ବୁଲିବାକୁ ଇଚ୍ଛା ହଉନଥିଲା ଏବେ କାମ କରି କରିକି ବିରକ୍ତ ଲାଗୁଛି ଇଛା ହଉଛି ଯାଇକି କୁଆଡେ ବା ପାଇଁ
ହୁଁ।
ଜୀବନରେ ଯୋଉଟା ଯାହାକୁ ମିଳେ ତାକୁ ସେଇଟା ଖୁସି ଦିଏନି ଏଇଟା କିନ୍ତୁ ସ ତ ଯୋଉଟା ପଳେଇଯାଏ
ଗୋଟେ ଦେଖୁନୁ ଗୋଟେ ଦ ମାନେ ଗୋଟେ ସାଧାରଣ କଥା ଦେଖେ ଯିଏ ଚାଲିକି ଯାଉଥିବ ସେ କହୁଥିବ ମୋ ପାଖରେ ଗୋଟେ କାସ୍ ଗୋଟେ ସାଇକେଲ ଟେ ଥାଆନ୍ତା କି? ଯିଏ ସାଇକେଲରେ ଯାଉଥିବ, ମୋ ପାଖରେ ଗୋଟେ ମୋଟର ସାଇକେଲ ଟେ ଥିଲେ ଭଲ ହେଇଥାନ୍ତା କି। ଯାହା ପାଖରେ ମୋଟର ସାଇକେଲ ଟେ ଥିବ ହେ, ମୋ ପାଖରେ ଗୋଟେ କାରଟେ ଥିଲେ ଭଲ ହେଇଥାନ୍ତା କି।
ଲୋଭ ମାନେ କହିବାକୁ ଗଲେ ଆଶା ତ ବହୁତ ଥାଏ। ବହୁତ ଥାଏ।
ଲଇଫରେ ଆଁ ଭଗବାନ ଯେତିକି ଦେଇଥିଲେ ସେତିକିରେ ଖୁସି ରହିବା ଦରକାର ହେଲେ ଆମେ ମଣିଷ ଜୀବନ ବା ଲୋଭ ଟା କଣ କେବେ କିି ହେଲାଣି
ମଣିଷ ମଲା ପରେ ଯାଇକି ତାର ଲୋଭ ଛାଡିବ ମଣିଷ ତ ଜାଣିଛି। ସବୁ ଜାଣିଛି କିନ୍ତୁ ମରିବ ଯେତେବେଳେ କିଛି ନବନି ସେ ଏମିତି ମରିବ। ଆସିଥିଲା ଏକା ଯିବ ଏକା ଗୀତ ବୋଲୁଛନ୍ତି ମାନେ ସବୁ କହୁଛନ୍ତି ତାଙ୍କର ସବୁ ଅଛି ସବୁ ଜାଣିଛନ୍ତି ହେଲେ ବ ମଣିସ ପ୍ରକୃତି ମରିଲେ ହିଁ ତୁଟି ବ।
ହୁଁ।
ଯୋଉ କଥା ଟା ଅଛି ଘୁଷୁରୀ ପ୍ରକୃତି ପଙ୍କେ ଲୁଟେ ମଣିଷ ପ୍ରକୃତି ମଣିସ ପ୍ରକୃତି ମଲେ ତୁଟେ। ଏଇଟା କିନ୍ତୁ ସତ ଯେତେ ଆମେ ବି କହୁଛନ୍ତି ଆମର ବି ଲୋଭ ଅଛି। କି ଏଇଟା କରିଦବା ପଇସା ଦି ପଇସା ହବ। କି ରକ୍ତ ବାହି ପଇସା ଟା ଆମ ଆଗକୁ କାମରେ ଆସିବ ଆମେ ବି ଭାବୁଛୁ।
ଆମେ ଜାଣିଛନ୍ତି ଆମେ କୋଉ ମୁହୂର୍ତ୍ତରେ ମରିପାରିବା ଏବେ କଥା ହଉଛନ୍ତି ଏବେ ବି ସାଙ୍ଗ କିଛି ବି ହେଇପାରେ। ଜାଣିକି ବି ଆମେ ସେଟା ଅଣଦେଖା କରୁଛନ୍ତି ତଥାପି ବି ଆମେ କହି
ଆଜି ଆମେ ବାହାରକୁ ଆସିଛନ୍ତି ଶୁଣୁ ହଁ ଆମେ ବାହାରକୁ ଆସିଛନ୍ତି।
କେହି ନୁହେଁ କାହାର।
ହୁଁ, ହୁଁ।
ସେଇଥିରେ ବାନ୍ତି ହେଇଯାଉ। ପରିବାର ସ୍ନେହଁ ମମତା
କିଏ କାହାକୁ ଯୋଉ କହୁଛନ୍ତି ମୋହମାୟା ନାହିଁ ଏ ନାହିଁ ସେ ନାହିଁ। ସମସ୍ତଙ୍କର ଅଛି ଯ କାହାର ନାଇଁ କନି ଯିଏ ସବୁ ପଳଉଛି। ଯେମିତି ଅଲେଖ ନେଇଯାଉଚ଼ନ୍ତି ତାଙ୍କର ନାଇଁ
ହଁ ଦୀକ୍ଷା ହେକି ଯୋଉମାନେ ରହୁଛନ୍ତି ବାବା ମାନେ ସେମାନେ ସବୁ ସ ଯାଉଚ଼ନ୍ତି କି ସେମାନେ ଛାଡୁଚ଼ନ୍ତି ତଥାପି ବି ଅଧିକାଂଶ ସନ୍ୟାସି ମାନେ ଦେଖିବ ଛାଡୁଚ଼ନ୍ତି ଫିର୍ ବି ତାଙ୍କର ସେଇଥିରେ ବି ଲୋଭ ଅଛି ପଇସା ପାଇଁ କେବଳ ଏମିତି ସବୁ କରୁଚ଼ନ୍ତି ଯୋଉ ଠକାମି କରିକି ଯୋଉ ବାବା ଠକ କରିକି ରହୁଚ଼ନ୍ତି ଏ ସବୁ ବିଷୟରେ ରହୁଚନ୍ତି
ହଁ ପା ଦେଖୁନୁ ଝିଅ ବେପାର ବି କରୁଚ଼ନ୍ତି ଜାଣିଚୁ ନା ସେ ଯ ବାବା ମାନେ ଗୋଟେ ଗୋଟେ ବାବା ସବୁ ଏଇ ବେପାର ବି କରୁଚନ୍ତ
ଏଇଟ ସବୁ କଣ ପାଇଁ ପଇସା ପାଇଁ ଖାଲି ନାଁକୁ ମାତ୍ର ଭଗବାନଙ୍କ ନାଁ ନଉଛନ୍ତି ଭଗବାନ ଶରଣ କହୁଛନ୍ତି ହେତ କାମ ସବୁ ଖରାପ କାମ ହିଁ କରୁଛନ୍ତି
କରୁଛନ୍ତି ଏଟା କଣ ସେ ଠାକୁର ମାନେ ଠାକୁରଙ୍କ ନାଁରେ ହିଁ ସେ ବ୍ୟବସାୟ ଭଳିଆ କରୁଛନ୍ତି ନା ଆଉ କଣ
ଏଇପା ଭଗବାନଙ୍କୁ ବି ବ୍ୟବ ମାନେ ଜାଣିଚ ନା ଆଗ କାଳରେ ଭଗବାନ ମାନେ ମିଳୁ ବହୁତ ତପସ୍ୟା ବଳରେ ମିଳୁଥିଲେ
ସେଇଆପା ଏବେ ଦର୍ଶନ ବି ଦେବେନି
ହଁ। ଏବେ କଣ କହିଲ ଏ ଆଗ କାଳରେ ଭଗବାନ ବହୁତ ତପସ୍ୟା ବଳରେ ମିଳୁଥିଲେ ଏବେ କଣ ଜାଣିଚ ନା ଏବେ କଳି ଯୁଗରେ ଭଗବାନ ମାନେ ପାଖା ପାଖି ମିଳୁଛନ୍ତି ମାନେ ତାଙ୍କ ନାଁ ରାମ ନାମ ରାମ ନାମ ରାମନାମ ପୁରା ଜପିବୁ ପି ବାସ ଶ କିନ୍ତୁ ଆଗରୁ ତପସ୍ୟା କରି କରି ଭଗବାନଙ୍କ ପାଖରେ ଭଗବାନଙ୍କ ମାନେ ଭଜନ କୀର୍ତ୍ତନରେ ଭଗବାନ ସନ୍ତୁ
ମୋବାଇଲ ନମ୍ବର ଥିଲା ସେଠି ଦେଇ ଦେଇଛି
ଠଗଲା
ସେଇଆ ପା
ହ
ଏ
ଆଉ
ମୋ ଲାଇଫରେ ଯିଏ ଯେତେ ମାନେ ଭଗବାନ ଦୟାରୁ ଆମ ମୁଣ୍ଡରେ ଗୋଟେ ଛାତ ଅଛି ହଁ ଖାଇବାକୁ ବି ଗଣ୍ଡେ ଅଛି ଯାର ନାଇଁ ସେତିକି ବି ନାଇଁ ସେ କେତେ କଷ୍ଟ ପାଉଥିବ କହନି ଆମେ ହେଲେ ଆମେ ଲୋଭ ସମମା
ବା ବ ମୋହ ମାୟା ସଂସାର କେହି ନାହିଁ କାହାର ଏ ନା। କିନ୍ତୁ ଯାହା ହଉ କର୍ମ ହି ଭଗବାନ ସେଇ କର୍ମ କରିଚାଲିବା ଫଳର ଆଶା କରିବାନି ରହୁଚି ମନ ଭିତରେ କିଛି କିଛି ରଖୁଛି ବେଳେ ବେଳେ ବି
ହ
କେତେ ବେଳେ ଏମିତି ଦୁଃଖ ଲାଗେ କଷ୍ଟ ଲାଗେ ସେ ଦୁଃଖ ବାଣ୍ଟିବା ପାଇଁ ଗୋଟେ ସାଥିୀଟିଏ ଦରକାର ହୁଏ ସାଙ୍ଗ ତୁମ ସଙ୍ଗ ଜାସହିତ ଟିକେ ହଛ ସେ ବାରି ଭାରି ପ ଏଠି ଗୋଟେ ଦରକାର କିନ୍ତୁ ମିଳେନି ମିଳେନି ସେୟାର କରିବାକୁ କାହା ସାଙ୍ଗରେ କିଛି କଥା ହୁଁ। ତମ ଲାଇଫରେ ସେମିତି ଅଛି ନା କିଛି କି ଇଛା ହଉଥିବ ହ ମାନେ ବହୁତ ମନ ଭିତରେ ବହୁତ ଖରାପ ଲାଗୁଥିବ ମନ ଭଲ ଲାଗୁ ଅ ଇଛା ହଉଥିବ କାହାକୁ ଗୋଟେ କହିଦବା ପାଇଁ କିନ୍ତୁ କହିପାରୁନଥିବ ସେମିତି କେବେ ହେଇଚି।
ହଁ ହଁ ନାଇଁ ନାଁଇ ଅଛି।
ତମେ ସବୁ କଥା ତମ ଦିଦି କୁ ସେୟାର କର କାଇଁ ନା ତମର ବଡ ଭଉଣୀ ଅଛନ୍ତି। ନା ତାଙ୍କୁ ସେୟାର କର ନା କାହାକୁ?
ହଁ ମୁଁ ବଡ ଭଉଣୀ ବି କାହାକୁ ମୁଁ ବଡ ଭଉଣୀ ସେମାନେ କିଛି ମୁଁ ଚୁପ୍ ବି ରହିଜିବି ମୁଁ ଗୋଟେ ଏମିତିଆ ମ ହଁ ସେଟା ମୁଁ ଜଦି ଚୁପବି ରହି ଯିବି ସେ ଜାଣିପାରିବ ତୋର ଆଜି କିଛି ହେଇଛି କିଏ କଣ କଇଛି କି?
ଜା ହଉ ବହୁତ୍ ବଢିଆ। ମୋର ସବୁ ଥିଲେ ବଡ ଭଉଣୀ କିନ୍ତୁ ମୁଁ ବଡ ହବା ଭିତରେ ସେମାନେ ସବୁ ବାହା ହେଇଗଲେ।
ହୁଁ ହୁଁ। କିଛି କଥା ନାଇଁ ଯେତେବେଳେ ତୁ ମାନେ ଏ ଉଁ ତତେ ଯେତେବେଳେ କଷ୍ଟ ହବ ତୁ ମ ଠାକୁରଙ୍କ ଗୀତ ଶୁଣିଦବୁ। ନହେଲେ ମତେ ନହେଲେ କହିଦବୁ। ନିଜର ଭଡ଼ ଭଉଣୀ ଭଳିଆ ଭାବୁଥିବୁ କହିଦବୁ।
ହଁ ଏଥର କରିଦେବି।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
ମୁଁ ବି ତମକୁ କହେ କିନ୍ତୁ ମତେ ଟିକେ ମାନେ କ କହିଲ ଏମିତି ଡର ଲାଗେ କି କାଳେ ମୁଁ କାନ୍ଦିଦେବି ଯଦି କିଏ ଖରାପ ଭାବିବ।
ନା ନା ସେଟା କାନ୍ଦି ମଣିଷ ଶୁଣୁ ମୁଁ ତ ହସି ପାରିବି ସମସ୍ତଙ୍କ ପାଖରେ। ତୋ ପାଖରେ ହସି ପାରମି ଦଶଟା ଲୋକଙ୍କ ଉପରେ ହସି ପାରିବି। ମାନେ କାନ୍ଦି ପାରମି ସେଇଭଳିଆ ଲୋକଙ୍କ ପାଖରେ ଯିଏ ମୋ କାନ୍ଦର ମହତ୍ଵ ଟା ବୁଝିପାରୁଥିବ। ସେମିତି ଆଉ କାହା ପାଖରେ ମୁଁ କାନ୍ଦିବି କାନ୍ଦି ଲୁଅ ତ ଆସିବ ହିଁ ନାହିଁ। ଆ କାନ୍ଦ ଟା ବାହାରିବ ତାରି ଆଗରେ ଯାହା ପାଖରେ ମୁଁ ହସିପାରେ ମାନେ କାନ୍ଦି ମୋ ମନ କଥା ସେ ଜାଣିପାରୁଥିବ।
ହଁ ବା ସେଇଆ ହସ ସମସ୍ତଙ୍କ ପାଖରେ ହସି ପାରିବ ମଣିଷ ମାନେ କିଛି ନ ତ ହସି ଦେଇକି ପଳେଇବ କିନ୍ତୁ କାନ୍ଦ ଟା କେବଳ ସେଇଠି ଆସିବ ଯୋଉଠି ଯା
ପୁଜେ ତତେ ତ ସେଇଭଳିଆ ଲୋକଙ୍କ ପାଖରେ କାନ୍ଦି ପାରିବୁ ଯିଏ ତୋ ମନର କଥା ବୁଝିପାରିବ ତୋର କଣ ହେଇଛି କିରେ ସେ କଣ ହେଇଛି କିରେ? ସବୁ କିଛି ସେ କହିପାରିବ। କାନ୍ଦି ପାରିବ ହସି ପାରିବ ତାରି ପାଖରେ ହିଁ ସବୁ କିଛି ମି କଣ ହେଇଛି କ ସମସ୍ତେ ପ ପଚାରି ପାରିବେ କି ଯେ ଆସିବ ହସିଦବ କଣ କରୁଛୁ ଏ କରୁଛୁ କିଏ ପଚାରିବ କି ତୋର କଣ ହେଇଚି କି କିଏ ପଚାରିବେ? ନିଜ ବାପା ମା ଛଡା ନିଜ ନିଜର ମାନେ ବାପା ମା ବାସ ଆଉ କେଇ ନୁଅ।
ହଁ ହଉ ରଖୁଛି ଆମେ ପରେ କଥା ହବା।